ହାଲୋ।
ହୁଁ।
କଁ କରୁଚ?
ବସଚି।
ଆଉ ବୁଲାବୁଲି କୁଆଡ଼େ ଗୋଟେ ଭ୍ୟାକେସନ୍ ଅଛି ନାଁ ଛୁଟି ଅଛି ବୋଲି କହୁଥିଲ କୁଆଡ଼େ ବୁଲାବୁଲି କରିବାକୁ ଯିବନି?
ପରେ।
ଓଡ଼ିଶାରେ କେତେ ଜାଗା ଅଛି ବୁଲିବା ପାଇଁ।
ଓଡ଼ିଶାରେ ବୁଲିବାପାଇଁ ଜାଗା ଅଛି କି?
ହଁ।
କଣ କଣ ଅଛି ଟିକେ ଶୁନେ।
ପୁରୀ ଜଗନ୍ନାଥ ମନ୍ଦିର ଅଛି କୋଣାର୍କ ଅଛି ସୂର୍ଯ୍ୟ ମନ୍ଦିର ଅଛି। ଆଉ ଭୁବନେଶ୍ଵରରେ ଲିଙ୍ଗରାଜ ମନ୍ଦିର ଅଛି।
ପୁରୀ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର କୋଉଠି ସେଟା କେତେ ଦୂର ହେବ ଯେ?
ଆମେ ଏଇଠୁ ଯଦି ଅନଗୋଲରୁ ଯଦି ଡାଇରେକ୍ଟ୍ ଯିବା ଭୁବନେଶ୍ଵରକୁୁ ଟ୍ରେନ୍ ରେ ପଳେଇବା ଭୁବନେଶ୍ଵରକୁ ସେଇଠୁ ପୁରୀ ପାଇଁ ଟ୍ରେନ୍ ଥାଏ ଟ୍ରେନ୍ ବସ୍ ଥାଏ ସବୁ ସୁବିଧା ଥାଏ ଗର୍ମେଣ୍ଟ ବସ୍
ଆଚ୍ଛା ଅଙ୍ଗୋଲରୁ ଟ୍ରେନ୍ ଅଛି ପୁରୀଯିବ ନା ଭୁବନେଶ୍ଵର ପୁରୀକୁ ବି ଅଛି ନା ଟ୍ରେନ୍? ବସ୍ ବସ୍ ବି ତ ଅଛି ନା ଜଗନ୍ନାଥ ଏକ୍ସପ୍ରେସ୍।
ଅଙ୍ଗୁଲରୁ ଅଛି କି?
ତିରୁପତିକୁ ପୁରୀ।
ଆଚ୍ଛା ତିରୁପତିରୁ ପୁରୀ ଅଛି।
ହୁଁ।
ହଁ ତ ସେଇଥିରୁ ପଳେଇଲେ ହବ ତ ତି ଦିନେ ବର୍ଷେ ହବ ନା ବର୍ଷେ ଦୁଇ ବର୍ଷ ହବ ଯାଇନି ମନ୍ଦିର।
ପୁରୀରେ କ ପୁରୀରେ କଁ କଣ ଅଛି ବୁଲିବା ପାଇଁ?
ପୁରୀ ତ ଯେମିତି ହେଲେ ଜଗନ୍ନାଥ ମନ୍ଦିର ଯିବା କଥା। ଜଗନ୍ନାଥ ପରେ ପୁରୀ ବିଚ୍ ଅଛି। ସେଇଠି ଯୋଉ ସନ୍ଧ୍ୟା ଆଳତି ହବ ସେଇଟା ଗୋଟେ ଦେଖିବା କଥା ଭଲ ଲାଗିବ।
ଜଗନ୍ନାଥ ମନ୍ଦିର ଅନ୍ତରେ କଣ କଣ ମାନେ ସ୍ପେଶିଆଲ ଜିନିଷ ଜଗନ୍ନାଥ ମନ୍ଦିରରେ କଣ କଣ? ମାନେ ଅ ଅଲଗା ଜିନିଷ ବୋଲେ।
କଁ ପଚାରିଲ ବୁ ବୁଝିପାରିଲିନି।
ଜଗନ୍ନାଥ ମନ୍ଦିରର ମାନେ ଏକ୍ସଟ୍ରା ଜିନିଷ କଣ ଅଛି ମାନେ ସମ ସୁବିଦା ଆଡ଼ୁ ଡିଫରେନ୍ସ ଜିନିଷ କଣ ଅଛି ସେଇଠି?
ଜଗନ୍ନାଥ ମନ୍ଦିର ନାଁ ଏବେ ଯୋଉ ବହୁତ ଡେଭଲପ୍ ହେଇଯାଇଚି ସେଇ ଯୋଉ ପାଚେରି ଫାଚେରି ହେଇଯାଇଚି।
ହାସ୍ ଡେଭଲପ୍ ଜିନିଷ ନାଇଁ ଜଗନ୍ନାଥ ମନ୍ଦିରର ବୋହୁତ ଇମ୍ପୋର୍ଟାଣ୍ଟ ଜିନିଷ ଆଉ ଏବେ ଅଛି। ଜଗନ୍ନାଥ ମନ୍ଦିରର ଯୋଉ ଝଣ୍ଡାଟା ଅଛି ସେଟା ସବୁବେଳେ ଉଲଟା ସାଇଡ଼୍ ଉଁ ନାଇଁ ଉଡ଼େ। ଜଗନ୍ନାଥ ମନ୍ଦିରରେ ଯୋଉ ଘର ରୋଷେଇ ହୁଏ ଅଭଡା ହୁଏ ସେ ଗୋଟେ ଥରେ ତଳେ ଅଭଡ଼ା ରୋଷେଇ ହବ ସବୁ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ହେଇଥାଏ। ତ ତୁ ଉପର ଯାଇ ଉପର ଆଡୁ ହିଁ ତାର ରୋଷେଇ ପୁରା ହୁଏ କମ୍ପ୍ଲିଟ୍। ଏଗୁରା ସବୁ ଜାଣିବାର ଅଛି ନାଁ ହଁ ଠିକ୍ ଅଛି ଜଗନ୍ନାଥ ମନ୍ଦିର ଦର୍ଶ ହେନ କଲେ ଅଭଡ଼ା ଖାଇଲେ। ଅଁ ର ସମୁଦ୍ରକୂଳ ବୁଲିଲେ ତାପରେ।
ତାପରେ ସେ ପାଖରେ କୋଣାର୍କ ଅଛି।
ସେ ପାଖରେ କୋଣାର୍କ କୁଆଡ଼ୁ ଆସିଲା କେତେ ଦୂର କୋଣାର୍କ କେତେ ଦୂର?
ଆରେ ପଚାଶ କିଲୋମିଟର୍ ପାଖାପାଖି ଥାଇ ପାରେ ବୋଧେ।
ସେ ଗୁଟେ ରୁଟ୍ ଭୁବନେଶ୍ୱର ରୁଟ୍ ନା ଅଲଗା ରୁଟ୍?
ଭୁବନେଶ୍ୱର ରୁଟ୍ ହି।
ଭୁବନେଶ୍ୱର ରୁଟ୍ କିଏ କହିଲା ସେଟା ଅଲଗା ରୁଟ୍ କୋଣାର୍କ ଚାନ୍ଦ୍ ଚନ୍ଦ୍ରଭାଗା ଦେଇକି ଏ ପୁରା ଡିଫରେଣ୍ଟ ରୁଟ୍ ପୁରୀରୁୁ ଭୁବନେଶ୍ୱର ଡାଇରେକ୍ଟ ଅଲଗା ରୁଟ୍। ହଁ ତୁ ପୁରୀରୁ କୋଣାର୍କ କେତବେଳେ ଯିବୁ?
ଆରେ ଗୋଟେ ସ ପାଞ୍ଚ ଛଅ ଦିନର ପ୍ଲାନ କଲେ ହବ।
ହଁ ପୁରୀରୁ କୋଣାର୍କ କେମିତି ଯିବ?
ଗାଡି କରିଦବା ବାବୁ ଅଛି ନା?
କାଲି କୋଣାର୍କ ବୁଲିବ।
ହଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସେଇଠେ ଯୋଉ ଚନ୍ଦ୍ରଭାଗା ଇଏ।
ତ କୋଉ ଟାଇମ୍ ରେ କୋଉ ଟାଇମ୍ ରେ ଯିବୁ ଚନ୍ଦ୍ରଭାଗା କୋଉ ଟାଇମ୍ ରେ ଯିବୁ?
ଟାଇମ୍ ରେ ଯେ ଯେତେବେଳେ ହବ ଆଉ।
ସକାଳେ ନହେଲେ ସନ୍ଧ୍ୟାବେଳେ ସୂର୍ଯ୍ୟୋଦୟ ନହେଲେ ସ୍ୱା ସୂର୍ୟାସ୍ତ।
ହଁ।
ହୁଁ। ତାପରେ
ବୁଲିକି ରିଟର୍ନ ହବା। ଚିଲିକା ବି ଯିବେ ଚିଲିକା ବି ଯାଏନି।
କୋଣାର୍କ ପରେ ଚିଲିକା କଣ ପାଇଁ ଯିବ ଭୁବନେଶ୍ୱର ମଝିରେ ଆସୁଚି।
ହଁ ଭୁବନେଶ୍ୱର ଆସ
ହଁ ତ ଭୁବନେଶ୍ୱରରେ କଣ କଣ ଅଛି ବୁଲିଆ ପାଇଁ?
ଭୁବନେଶ୍ଵରରେ ଅଛି ନା ଲିଙ୍ଗରାଜ ମନ୍ଦିର ଅଛି ସେଇଠି ଯାଇପାରିବା। ସେ ପାଖରେ ଅନନ୍ତ ବାସୁ ପୁରାତନ ଶିବ ମନ୍ଦିର ସେଇଠି ବହୁତ ସାରା ଶିବ ଲିଙ୍ଗ ଯୋଉ ଅଛି।
ହୁଁ। ଶିବଙ୍କର ମାନେ ସେ ଇଏ କଣ କହୁଛି ଜ୍ୟୋତିର ଆସୁଚି ନା?
ନା ନା ଜ୍ୟୋତିର ଜ୍ୟୋତିର୍ଲିଙ୍ଗ ନୁଆ ଲିଙ୍ଗରାଜ ଟେମ୍ପଲ୍।
ଓ ହ। ତ ସେଇଟା ଭୁବନେଶ୍ୱର ଭୁବନେଶ୍ୱର ରେଲୱେ ଷ୍ଟେସନରୁ କେତ୍ ଦୂର?
ଭୁବନେଶ୍ୱର ରେଲୱେ ଷ୍ଟେଶନ୍ ଖଣ୍ଡଗିରି। ଏଇ ପୁରୁଣା ନା ନା ନାଇ ନାଇ ନା ନା ଏଇଟା ହଉଚି ପୁରୁଣା। ନାଁ ଟା ମନ ପଡୁନି ମତେ।
ଉଁ ରେଲୱେ ଷ୍ଟେସନରୁ କେତେ ଦୂର?
ହେଇପାରେ ଦଶ ଆଠରୁ ବାର କିଲୋମିଟର ହେଇପାରେ ବୋଧେ ଲାଗୁଛି।
ଆଚ୍ଛା ହଉ ତାପରେ ଆଉ କୁଆଡେ ଯିବ ଭୁବନେଶ୍ୱରରେ?
ଖଣ୍ଡଗିରି ଉଦୟଗିରି।
ଖଣ୍ଡଗିରି ଉଦୟଗିରି ଧଉଳି ଅଛି ବା।
ହଁ ଧଉଳି ବି ଅଛି।
ଧଉଳି କଣ ପାଇଁ ଅଛି? ଧଉଳି କଣ ପାଇଁ ଫେମସ୍ କି?
ଜୈନ ମାନଙ୍କର ପୂଜ୍ୟ ସ୍ଥାନ ସେଇଟା ବୋଧେ ଆଉ
ଧଉଳି ଜୈନ ମାନଙ୍କର ବୁଦ୍ଧ ଦେବ ଥିଲେ ବା।
ବୁଦ୍ଧ ହଁ ହଁ ବୁଦ୍ଧ।
ଜୈନ ମାନଙ୍କର କୁଆଡୁ ହେଇଗଲା? ଆଛା। ତ ଅ ଇଏ କଣ କହୁଚି ନନ୍ଦନ କାନନ।
ହଁ ନନ୍ଦନ କାନ୍ଦନ ବି।
ନନ୍ଦନକାନନରେ ହାତୀ ଅଛି କି ଏବେ?
ମୁଁ ଜାଣିନି ସେତବେଳେ ଥିଲା ଟୁ ଥାଉଜେଣ୍ଟ ତିନ୍ ଟାଇମରେ ସେ ତ ଥିଲା ହାତୀ। ଆଉ ମୁଁ ପରେ ଯାଇନି।
ବାଘ?
ହଁ ବାଘ ଅଛି।
ଜିିରାଫ୍?
ଏଇଟା ହଁ ଅଛି।
ଭାଲୁ।
ହଁ ଭାଲୁ ଅଛି।
ଧଳ ଅଛି ତ?
ହଁ ଚିତାବାଘ ବି ଅଛି।
ଧଳାଭାଲୁ?
ଅଛି ଅଛି।
ଓ ଓହୋ ନନ୍ଦନକାନନ ଟିକେ ବୁଲ ନନ୍ଦନକାନନ ଟିକେ ବୁଲିଲା ପରେ
ନନ୍ଦନକାନନ ବୁଲିଲା ପରେ
ହୁଁ।
ଚିଲିକା ଯିବା ସେଇଠୁ ସେଇଠି ଯୋଉ ଦିଦି ରହୁଛନ୍ତି ମୋର ପିଇସୀଙ୍କ ଝିଅ
ପିଇସୀଙ୍କ ଘରେ କଣ ପାଇଁ ରହୁଛନ୍ତି?
ଏଇ ଚିଲିକା ପାଖରେ କଣ? ପଟିଲା ପାଡ୍ ନା କଣ ଗୋଟେ ଷ୍ଟେସନ ପଡୁଛି ସେଇ ଆ ସେଇ ଗାଁ ରେ ରହୁଛନ୍ତି।
ଚିଲିକା
ଚିଲିିକା ଚିଙ୍ଗୁଡ଼ି ପାଇଁ ଫେମସ୍ ସେ ସି ଫୁଡ୍ ପାଇଁ। କଙ୍କଡ଼ା, ଚିଙ୍ଗୁଡ଼ି।
କଙ୍କଡା ଚୁଙ୍ଗୁଡ଼ି ଦେଖିବା ପାଇଁ ବୁଲିବାକୁ ଯିବ ନା କଣ?
ନା ସେଇଠି କାଳିଜାଈ ମନ୍ଦିର ଅଛି ଯୋଉ
କାଳିଜାଈ ମନ୍ଦିର କୋଉଠି ଅଛି ଚିଲିକାରେ ଅଛିଲୋ?
ହଁ।
କାଳିଜାଈଙ୍କର ଷ୍ଟୋରି କଣ?
କାଳିଜାଇ ମନ୍ଦିର ଷ୍ଟୋରି ହଉଛି ଅ ଗୋଟେ ମାନେ ଝୁଅଟାର ବାହାଘର ହେଇଥିବ ସିଏ ସେ ଯାଇଥିବ ମାନେ ତା ଶାଶୁ ଘରକୁ ଯାଉଥିବ ସେ ରାସ୍ତାରେ ସେଇ ଯୋଉ ଇଏ ଆସେ ନା ସେମାନେ ଧରିକି ନଉଥିବେ
କିଏ ଆସେ?
ବୋ ମାନେ ଡଙ୍ଗା, ଡଙ୍ଗା ଯୋଉ ଡଙ୍ଗା ଜରିଆରେ ସେମାନେ ଯାଉଥିବେ ଚିଲିକା ଦେଇକି ସେଇଥି ସେ ଯୋଉ ଘୂର୍ଣ୍ଣିବଳୟ ପରି ଆସେ ଯୋଉ ସେଇଥିରେ ସେ ଡଙ୍ଗା ପୁରା ଇଏ ହେଇଯିବ। ସେଇଥିରେ ସେ ମରିଯିବେ ତ ସେ ସେଇଠି ରହିକି ମାନେ ଲୋକଙ୍କୁ ଆଗତ୍ କରାଉଛନ୍ତି କି ଯେ ଆମେମାନେ ସତର୍କ ରୁହ। ଆଗକୁ କିଛି ଆସିବାର ଅଛି ତ ସତର୍କ ରୁହ ଏମିତି ଜଣଉଛନ୍ତି ସୂଚଉଛନ୍ତି। ସେଇଥିପାଇଁ ତାଙ୍କରି ନାଁରେ ମନ୍ଦିର କରିଛନ୍ତି କାଳିଜାଈ ମନ୍ଦିର ହେଲେ।
ଆଚ୍ଛା।
ଯାଆ ମୁଁ ଶୁଣିଛି।
ହଁ ହଉ ଚିଲିକା ବୁଲିବା ତାପରେ
ଚିଲିକା ଥରେ କୋଉଠିକି ଯିବା?
ତମେ ପ୍ଲାନ କରୁଛ, ତମେ କହୁନା ମୁଁ କଣ
ଆମ ଘରକୁ ରିଟନ ହବା ପାରିଲାଖେମୁଣ୍ଡି।
କି ଆଉ ବୁଲିବା ପାଇଁ ଯାଗା ନାହିଁ କି ସିଆଡେ?
ହୁଁ।
ଚିଲିକା ପରେ ଓଡିଶାରେ ବୁଲିବା ପାଇଁ ଯାଗାନାହିଁ କି ଆଉ?
ଅଛି ବୁଲିବା ପାଇଁ ଜାଗା, ଯେ ଏଇ ରୁଟଟା ଠିକ ହବ।
ହଁତ ସେ ରୁଟରେ ଆହୁରି କେତେ ଜାଗା ଅଛି?
ହଁ ବରମପୁର୍ ଅଛି ଯେ ବରମ୍ ପୁର୍ ବି ପଡିବ।
ବ୍ରହ୍ମପୁର ଠାକୁରାଣୀମନ୍ଦିର ଅଛି। ଶିକାକଲନ ଠାକୁ ଠାକୁରାଣୀମନ୍ଦିର ଅଛି, ଗୋପାଳପୁର ବିଚ ଅଛି।
ତପ୍ତପାଣି ଅଛି।
ତପ୍ତପାଣି, ତପ୍ତପାଣି କୁଆଡୁ ଆସିଲା। ତପ୍ତପାଣି ଅଲଗା ରୁଟ୍
ସେଟା ଗୋଟେ ବରମପୁର ରା ବରମପୁର ଯାଗା।
ତପ୍ତ ପାଣି କଣ ପାଇଁ ଫେମସ୍? ତପ୍ତପାଣି ବା ଗରମ ପାଣି। ସେଟି ଲାଭା ଅଛି, ଲାଭାରୁ ପାଣି ଯୋଉ ବାହାରେ ଗରମ ହେଇ ବାହାରେ। ସେଥିପାଇଁ ସେଟା ତପ୍ତପାଣି ତା ନା।
ଗୋପାଳପୁର ଅଛି, ଗୋପାଳପୁର ଯିବନି। ହାଲୋ ହାଲୋ। ହାଲୋ। ହାଲୋ।